ହାଲୋ।
ହ୍ୟାଲୋ।
ହଁ ହାଲୋ । କଣ କ
କଣ କରୁଛ? ଏଇ ବସିଛି ପୁଅକୁ ଧରିକି ବର୍ଷ ଆମ ଆଡେ ପକଉଛି ଟିକେ ଟିକେ ବସିଥିନି ଆଉ କଣ କରିବି।
ହ
ଆମଆଡେ?
ହଁ ବର୍ଷା ଛାଡି ଯାଇଛି, ପାଣି ଫାଣି ଆଣିକି ଆସିନି ଏବେ ବସିଛି। ପୁଅଟା ତାର ସାଇକେଲ ନେଇକି ଯାଇଥିଲା। ତା ସାଇକେଲ ରିମ୍ ଭାଙ୍ଗିଗଲା। ତାର ଆସିକି ହଁ କାନ୍ଦୁଛି, ମାମା ସାଇକେଲ ଭାଙ୍ଗିଗଲା।
ଉ ହୁଁ ଛୋଟଛୁଆ, ଆଉ ତା ସାଇକେଲ ଟା ଭାଙ୍ଗିଗଲା, ସେ କାନ୍ଦୁଚି ଆଉ। ନା ମା ବର୍ଷା ଟିକେ ଟିକେ ଟିକେ ଟିକେ ପକଉଛି ଏଇନା। ହୁଁ ହୁଁ। ଅଳ୍ପ ଟିକେ ବେଶୀ ଜୋରରେ ହଉନି, କିନ୍ତୁ ଗାଧୁଆ ଚାଟାବେଳଠୁ ଟିକେ ଟିକେ ଟିକେ ଟିକେ ପ କଉଛି।
ଚତୁର ମାସିଆ ତ ସେଇଭଳିଆ ହବ। ଜୋର୍ ହବନି, ଖାଲି ବିର୍ ବିର୍ ବିର୍ ରେ କାଦୁଆ ହବ ରାସ୍ତାଘାଟ। ଏମିତି ଆଉ
ଦୁନିଆ ଟା ପିଚୁ ରୋଡ ହେଇଛି। ଘରୁ ବାହାର ପିଚୁ ରୋଡ। କିନ୍ତୁ ଯାହାହେଲେ ପୁରା ବର୍ଷାରେ ହେଲେ ଟିକେ ଅବାଗିଆ ଲାଗିବ। ଯଦି ଜୋରରେ ବର୍ଷା ହେଲା କିଛି ନାଇଁ, ଏ ଟିକେ ଟିକେ ବର୍ଷା ହେଲା ଅ
ନାଇ ଇଆଡେ କଣ କି, ପିଚୁ ବା ପଦାକୁ ହେଇ ଯାଇଛି। ଆଉ ଏ ଆମ ଦୁଆର ମୁହଁ ରାସ୍ତାଟା ଟିକେ କଚା ଅଛି ଆଉ।
ଓହୋ ନା। ହୁଁ ଆମର ପିଚୁ, ଘରୁ ବାହାରିବୁ ତ ପିଛୁ, କିନ୍ତୁ ଯାହା ହେଲେ ଆଜି ଟିକେ ବର୍ଷା ହେଲା ବେଳକୁ କଣ କି, ଏମିତି ହେଲାବେଳକୁ ଖରା ଫରା ଦବନି ନା, ଲୁଗାପଟା ବି କିଛି ଶୁଖିବନି।
ଶୁଖିବନି ସେ, ଖାଲି ଘରକୁ ନବୁ ଫେର୍ ପଦାକୁ
ଲୁଗା ପଟା ନ ଶୁଖିଲେ ତ ଜଉ ବାପଲ ଜଉ ବାସ୍ନା ହବ ସେ ଲୁଗା। ହୁଁ ହୁଁ, ତାପରେ ଛୋଟ ଛୁ ଛୁଆ ଘର ଯେ, ଛୁଆଙ୍କର ଡ୍ରେସ ପତର। ଜମା ଶୁଖିବନି, ସବୁଦିନ ହି ତ ସଫା ହବ।
ଛୋଟ ଛୁଆ।
ହଁବା ଏଇ ଗାଈଟା ସେମିତି ଗୁଆଳ ବାନ୍ଧୁଥିନି, ସେତିତି ପୋଛି ପୋଛାକି ଖରକା ଖରକି କରିଦେଇକି ଏଥର ଆସିନି।
ହୁଁ।
ପକେଇଲି ହସ ଭସ, ହଁ। , ଏବେ ଗୋଟେ କଅଁଳା ବାଛୁରୀ କରିଛି ନା ହଁ, କଅଁଳା ବାଛୁରୀ କରିଛି ଏବେ ତ।
ହଁ। ଆମର ବି ସେଇ ଗାଈ ଅଛନ୍ତି। ଆମର ଚରିବା ପାଇଁ ଗାଇ ଯାଆନ୍ତି।
ହୁଁ।
ହଁ ଚରିବା ପାଇଁ ଯାଆନ୍ତି ଗାଈ ଗାଈ ପଳିଆ ଲୋକ।
ବା ଏ
ନା ଆମର, ତମର ଗୋଟେ ଗାଈ ବାନ୍ଧି ଦଉଛ। ଆମର ଏଇ ତିନିଟା ଗାଈ ନା, ଆ ବାନ୍ଧିବୁହାରା କେତେ ତାପରେ ଏଇନା ସବୁ ଫସଲ ଏଆଡେ ସବୁ ନା। ବାନ୍ଧିକି ବି କରିହବନି। ଗୋଟେ ଦିଟା ହେଲା କୋଉଠି ବାନ୍ଧିଦବୁ। ହୁଁ ଆମର ସେଥିପାଇଁ ଗାଇ ପାଳି ଲେ ଛାଡି ଦଉ ଆମର ଆଠ ଦିନରେ ଥରେ ଗାଈ ପାଳି ପ ପଚିଶି ଘର ନା? ଆଠ ଦିନରେ ଥରେ ଗାଇପାଳି ପଡେ।
ହୁଁ।
ଆମର ବାପାଙ୍କର କାଲି ପଡିଥିଲା ଗାଈ ପଳି। କାଲି ବର୍ଷା ହେଇଥିଲା କାଲି ବାଇପାଲେ ପଡିଥିଲା ପୁଣି ଯାଇକି ସେଇ କାଲି କି ବାରେ ଗଲା କାଲି ବୁଧବାର ନା ଆର ବୁଧବାର ପୁଣି ଗାଇ ପାଳି ପଡିବ ଉଁ ହୁଁ।
ଉଁ ହୁଁ ରାତି ରୋଷେଇବାସ କଣ କରିବ?
ହଁ ଭାତ ବସେଇଲୁଣି ଆଉ ଅ ରୁଟି ହବ। ଆଉ କଣ ତ ଡାଲି ଆଳୁ ର୍ଭତା ଆଉ ଗୁରୁବାରେ ଆଜି ଆଇଁଶ ତ କିଛି
ହୁଁ ଗୁରୁବାର ଡାଲିଆଳୁ ର୍ଭତା ଭାତ ସେ ଭାତ ଖାଇବାତା ଖାଇବେ ଆମେ ସ୍ତ୍ରୀ ଲୋକ ଉଁ ଖାଇ ମୁଁ ରୁଟି ଆଉ ଉଁ।
କିଆଁଣି ଆମେ ମୋ ଛୁଆଙ୍କର ନିହାତି ଦରକାରେ ଭାତ ସେ ରାତି ହେଲେ ଜମା ଖାଇବେନି। ଆମର ପ୍ରତ୍ୟେକ ଦିନି ରୁଟି କରେ ରା ନା ହଁ ହଁ। ଆଉ ପ୍ରତ୍ୟେକ ଦିନି ରୁଟି ନହେଲେ ପରଟା ସିମେଇଁ ଫିମେଇ କରୁ। ଏ ହେଲେ ଡାଲମା ଫାଲମା ରୁଟି ଏମିତି ଯାହା ହେଲେ କରିବି ଭଜା। କିନ୍ତୁ ଆଜି ଯେହେତୁ ମୁଁ ଘୁଗୁନି କରିଦେଇଥିଲି ମୁଁ କହିନି ଯାଉଛି ପିଠା ଗ୍ରାଇଣ୍ଡର କରିଦେମି ଆଉ। ହେଁ ହେଁ ପିଠା ଏଯୋ କରିଦେଲେ ତାଙ୍କର ଖାଇବେ ଛୁଆ।
ହଁ ପିଠା ତରକାରୀ ଆଉ ଯୋଉ କ୍ଷୀର ଗରମ କରିଦବ ଝିଅ ତ ଭଲ ପାଆନ୍ତି କ୍ଷୀର ଖାଇଦେବେ ହୁଁ ହୁଁ।
ତା ବାପା ଫୋ ଗଲେଣି ମୁଁ ତ ଫୋ କହିଲେ ଫୋନ କରିବି। କହିବୁ କେତେ ଟା ଆଣିବି ଗୋଟେ ତ ଆଣିଲେ କାହିଁରେ କଣ କେତେ ଟା କଣ ହଁ ହଁ। କେତେ ହଁ?
ଉଁ ହୁଁ।
ଆଉ?
ହୁଁ ହୁଁ। ମୋର ଗୋଟେ ଝିଆରି ତାର କଲେଜ ଯାଉଥିଲା ଏବେ କମ୍ପ୍ୟୁଟର କ୍ଲାସ କରୁଛି ଆଉ।
ତମେ ତ ଭାତ ବସିବ ନେଇ କହୁଛ ପିଠା ତରକାରୀ ଆଉ କ୍ଷୀର ଫୁଟେଇ ଦବ ସରିଲା।
ହଁ ହଁ ହଁ।
ତମର ପଖାଳ କେଇ ଖାଆନ୍ତିନି କି?
ନା ପ ଫା ଖାଇଲେ ହଉଛି ତାଙ୍କର ବା ତା ବାପା କହିବେ ନା ଗ୍ୟାସ୍ ହେଇଯିବ ପଖାଳ ଖାଇବିନି। ପ୍ରତ୍ୟେକ ଦିନ ଗରମ।
ହୁଁ ନା ଆମର ବ ପଖାଳ ଖାଇବେ ସକାଳେ ନଅଟା ସାଢେ ନଅଟା ବେଳେ ପଖ ପଖାଳ ଦିଟା ଖାଇଦେବେ ଯାହା ହେଇଥିବ ଭଜାଭୁଜି ପୋଡା ପୋଡି ଯାହା ହେଇଥିବ ପଖାଳ ଦିଟା ଖାଇଦେବେ ପୁଣି ଗୋଟେ ସାଢେ ଗୋଟେ ଦିଟା ଭିତରେ ପୁଣି ଗରମ ଭାତ ଖାଇବେ।
ହଁ।
ହୁଁ ହୁଁ। ପଖାଳ ଆମେ ବି ଯୋଉ ମୁଁ ଦେହଟା ତ ଖରାପ ମୁଁ ଖାଇଏନି ଏତେ ପଖାଳ ମୁଁ ଭାଉଜ ଯିଏ ସିଏ ପଖାଳ ଦିଇଟା ଖାଏ ଆଉ ତା ବାବା ଖାଆନ୍ତି ଆମ ପୁଅ ମୋ ଭାଇ ଯିଏ ସିଏ ପ୍ଲାଣ୍ଟ ଯାଆନ୍ତି ନା ସିଏ ବି ସଖାଳେ ଭାତ ଦିଇଟା ଖାଇକି ପୁଣି ନେଇକି ଯି ପ୍ଲାଣ୍ଟ ହୁଁ
ହଁ ଆଉ କଣ କରିବା। ଏଇ ଛୋଟ ଛୁଆ ଏବେ ଖାଉଥୁବ ସେଲାକ ଫେଲାକ ଖାଉଥୁବ ନା ଏ ଆଛା ଝିଅ ଖାଇଲାଣି ନା ଭା
ହଁ ଝିଅ ବି ଖାଏ ଭା ନା ପୁଅକୁ ପା ସାତ ମାସେ ହେଁ।
ସେଇପା ନ କ୍ଷୀରି ଚଟା ହେଇନଥିବ ତ ପଡେ ହଁ ହଁ।
ପରେ ସେ ଭାତ ଭାତ ତ ଖାଇବନି ଏଇ ସିଜା ଫିଜା କଣ ଖାଇବ ଏଇନା ଛୁଆଙ୍କୁ ଆଉ ଭାତ ଦୋଉଚନ୍ତି
ନା ସିଜା ସେଉ ହଁ ମୋ ପୁଅର ସେମତି ଛୋଟ ଥିଲା ଯେତେବେଳେ ଝିଅ ପୁଅ ଦିଜଣଙ୍କୁ ସେମତି ସିଝା କରିକି ଖି କ୍ଷୀର ଯୋଉ ସେଉ ଆଉ କ୍ଷୀରରେ ସିଝେଇକି ତାକୁ ଖୁଆଏ।
ହୁଁ ସେଇଟା ବି ଦୋଉଚନ୍ତି ସେ ଯୋଉଗୁଡାକ ସିଜେଇକି ଦୋଉଚନ୍ତି ଗ୍ରାଇଣ୍ଡିଙ୍ଗ କରିକି ଦୋଉ
ହଁ ଗ୍ରାଇଣ୍ଡି କରିଦିଏ ପାଣିରେ ସିଝାଏନି କ୍ଷୀର ଦେଇଦିଏ।
ଆଉ ଏବେ ସେଲାକ ଟିକେ ଟିକେ ଦୋଉ ଛଅ ମାସେ ପରେ ହେଲାଣି ନା ସେଲାକ ଟିକେ ଟିକେ ଦୋଉ ଚି ଗୋଟେ ଟାଇମ ନାଖା ଗୋଟେ ସେ ଦି ଟାଇମ୍ ଦିଏ ସାଢେ ଏଗାରଟା ବାରଟା ବେଳେ ଟିକେ ଦିଏ ପୁଣି ସାଡ ସାତଟା ବେଳକୁ ସାତଟା ସାଢେ ସାତଟ ବେଳେ ଫୁଣି ଟିକେ ଦିଏ।
ହଁ ସେ ଛୁଆ କେତେ ଖାଇବେ ସିଏ ଟିକେ ନାଖୁରୁ ଖାଇବେ ତଥାପି ତାଙ୍କ ପକ୍ଷର ତାଙ୍କ ପାଇଁ ଟାଇମିଟା ବାହାର କରିକି ତାଙ୍କୁ ବହାରା ଟାଇମ ଟାଇମ ଖୋଇବାଟା ଟେନସନ। ଅଁ ଟାଇମ ଟାଇମ କହିବ ଡ୍ରେସ ପାଲଟିବେ ହଜାର ଥର। ଏଇତ ସବୁ ଟେନସ
ସେଇପା ଖାଲି ବାରବାର ପରିସ୍ରା କରିଦବ ଯେ ତୁ ଆ ଇଏ କରି କରିକା ଯି ଦିନ ପଳେଇବ। ଅଠର ବହନ ପରିସ୍ରା କରିବ ସିଏ କେତେ ଏଇ ପାଗକୁ ଲୁଗାପଟା ବିଲକୁଲ ବି ଶୁଖୁନି ଖରା ତ ନାହିଁ ଶୁଖିବ କଣ।
ହଁ ତମେ ଆଡେ କଣ ବାଦାମ ଫାଦାମ ଚାଷ କରାଯାଏ ନା କି?
ହଁ।
ହଁ ଯାହୋଉ ଆ ଆମର ଇଆଡେ ତ କିଛି ନା। ହ ହ ହଁ। ହଁ ହଁ ଯିବା ହୁଁ ହୁଁ
ତମେ କିଣିକି ଖାଉଥୁବ ବଜାରରୁ।
ହଁ ଆମର ଏଇ ଯୋଉ ହାଟ ହାଟ ସେଇ ସ୍ କିଣିକି ଆଣନ୍ତି। କିଣିକି ଆଣଲେ ଆମେ ସିଜେଇକି ଖାଉ ନହେଲେ ଭାଜିକି ଖାଉ ଏମିତି ସବୁ ଆଉ।
ଉଁ କଞ୍ଚା ବାଦାମ ଯୋଉଟା ସିଜେଇକି ଖାଉଥୁବ ଆମେ ତ ଏଇନାକେ ଆଉ କଞ୍ଚା ବାଦାମ ମିଳିବନି ଆମର ବାଦାମ ଶୁଖେଇକି ରଖିଥିବୁ ସେଗୁଡା ଏଇ ବର୍ଷା ପାଇଁ ବର୍ଷ୍ ଷା ଦିନ ହେଲା କେତଳେ ଦିଇ ଦିଇଟା ଭାଜିକି ଯେତଳେ ମନ ହବ ଖାଇବେ ଆଉ। ପୁଣି ଏଇ ଯୋଉ ବର୍ଷା ଦିନିଆ ବାଦମ ପୁଣି ବୁଣା ହେଇଚି ଏ ଗଛ ହେଲାଣି।
ହଁ।
ହଁ ବର୍ଷା ଦିନିଆ ବାଦାମ ଫୁଣି
ଓହୋ ତା ବାପା ସେଦିନ ଆଣିଥିଲେ ସେମତି ବ କିଲେ ବାଦାମ। କହିଲେ ଚଟଣ କର ନଡିଆ ପକେଇି ଚଟଣ ପନିବାର କହିଲେ।
ହଁ। ଆମର ହଁ ଏ ଯୋଉ ବାଦାମ ଚଟଣି କଲେ ଭଲ ଲାଗେ ଖାଇବା ପାଇଁ।
ହଁ।
ହଁ। ଆଉ ବାଦାମ ଚଟଣି କରନ୍ତି ନ ନଡିଆ ତାକୁ ବି ଚଟଣ କରନ୍ତି। ତମର ବାଦାମ ଯ ଚଟଣି ଭଲପାଏ ଆଉ।
ମୁଁ ଭଲ ପାାଏ ମୋ ପୁଅ ଜମା ଖାଇବନି ସିଏ ତ ଦୁନିଆର ସୁଆଦିଆ ଜିନିଷ ଖାଇବନି ଆଉ।
ହଁ ସବୁ ଛୁଆ ଗୁଡା ସେଇଆ ତମ ସେ ପୁଅ ବୋଲି ନୁହେଁ।
ହଁ।
ପୁରା ଦୁନଆ ଜିନିଷ ଖ ଏ ଖାଇ ମାନେ ସେଟା ଖାଇ ମାନେ ଏଇଠି
ତାର ଖାଲି ଭଜା ଟିକେ ତେଲ ପିଆଜ ପକେଇକି ଟିକେ ଆଳୁ ଖାଲି ଆଳୁ ଭାଜି ଦେବ ନହେଲେ ମାଛ ମାଂସ ବିରିଆନୀ ମଟନ ଏସବୁ ରେ ଭାରି ଚିକେନ୍ ପକୋଡ଼ା। କାଲିଆ ମତେ କହିଦେଲେଣି ମାମା କର୍ନଫ୍ଲାୱାର ର ଅଛି ଚି କେନ୍ ଯେମ୍ତି ହେଲେ ଛାଣିଦବୁ ମୋର ମୁଁ ଏନ୍ ହଉ ଚିକେନ୍ ପକୋଡ଼ା କରି ଦେମି ଆଉ।
ହୁଁ।
ଚିକେନ୍ ପୋକୋଡ଼ା।
ହାଁ ଅ ଚିକେନ୍ ପୋକ୍ଡ଼ା।
ହଁ ଆଁ ମୋ ଝିଅ କଇବ ମାମା ଏତିରେ ଚିକେନ୍ ପକୋଡ଼ା କରୁନ ହୁଁ ହୁଁ। ସେ ବି ଖାଏ ଚିକେନ୍ ପକ୍ଡ଼ା କେତବେଳେ କେମିତି। ତାପରେ ଜଣଙ୍କ ପାଇଁ କରିବି। ପୁଣି ପରିବାର୍ ଟି ସମସ୍ତଅଁ ପାଇଁ କରିଆକୁ ପଡି଼ବ ଆଉ ଜଣେ କରିକି ଖାଇଦବ କି ଗୋଟେ ଜିନିଶ। ଆମର ଟିକେ ବଡ଼ ପରିବାର ମୋ ବାପା ହେରିକା ସେମାନେ ଚାରି ବାଇ ସେଥିପାଇଁ ଯୋଉ ପଡ଼ା ଆଜି ସିନା ଆମ ସିଆ ଏଠି ତିନି ଜଣ ଅଛନ୍ତି ତିନି ଜଣ ଆମର ଜଣେ ଆଉ ଦି ଜଣ ସେ ସେମାନଙ୍କୁ ଟିଏ ଟିଏ ଦଆକୁ ପଡିବ ନା ନାଇଁ ଆଉ ଖଣ୍ଡେ ଦି ଖଣ୍ଡ ଦବୁ ଯେ ଆ ନଜର୍ ଆସିବନି ଚାରି ପାଞ୍ଚ ଖଣ୍ଡ ନ ଦେଲେ ନାଇ ଘରକୁ ଆସିବେନି।
ହଁ ବା ଆ ସେଇବା ବଡ ଫ୍ୟାମିଲି ମିଲି ଯାର ନିଆତି
ହୁଁ ବଡ଼ ପରିବାର ନା ଆମର ଏ ଚିକେନ୍ ଏଣେ କେଜିଏ ନ ଆଣିଲେ ସେମାନଙ୍କୁ ଅଳ୍ପ ଅଳ୍ପ ଦବା ପାଇଁ କେଜିଏ ଦରକାରେ ଅଧିକ ୟଦି ପରିବାର୍ ସହିତ ଦବୁ ତିନ୍ ତି ତିନି କେଜି ନ ଆଣିଲେ ହବନି।
ଅଁ ସେୟା ନୁହେଁ ଯାଆ ବି ହେଲେ ତ
ହଁ ଅ ସେମାନେ ଯାହା କଲେ ଦଉଚନ୍ତି ଆଉ ଆମେ କଲେ ନଦେଲେ ଖରାପ୍ ହଉବ ନା କଥାଟା
ହଁ।
ହୁଁ ସେଥି ଯା କଲ ଯାଆ ଏସା ବାର ଭଲ ମନ୍ଦ ଯାହା କରିବୁ ସେମାନେ ଆମ୍କୁ ଦେବେ ଆମେ କଲେ ତାଙ୍କୁ ଦୋବୁ।
ଅଁ
ଏବା ଆମରି ବି ସେମ୍ତି ଯା ଯାଆର ଦେବା ଦୁବି ଅଛି ସେମିତି ସେମାନେ କଲେ ପିଠା ପଣା କଣ କଲେ ଦିଆଅବ ଏଇ ରଜରେ ଆମେ ଚେମିତି କର୍ଥିଲୁ ପୁରୀ ଫୁରି। ତର୍କାରୀ, ପକୁଡି଼, ପାମ୍ପଡ଼ ଏ ସବୁ ଜିନି ତିଆରି କରି ଆଣି ଦେଇଥିନି କର୍ଥିଲେ ଜଣେ ଦେଇଥିଲେ, ପିଠାପଣା ତ ଆମର ହବ୍ ବନେଇ ପିଠା ପଣା ଆମର ଗାଁ ରେ ଯନ୍ତାଳ ଦିଆଯାଏ, ନା କନ୍ତି ଯୋଉ ଢେରା ଢେରା କରାଯାଏ ଆମ ଗାଁରେ ଅଛି ଠାକୁରଙ୍କ୍ କଦଳୀଇ ଠାକୁରଙ୍କ ପାଖରେ ହଁ। ଢେରା ହେଇନି ଯେହେତୁ ଆମର ନା ବର୍ଷକୁ ଥରେ ଗଜମଣ୍ଡା ତିଆରି ହବ ସେତା କଦଳେଇ ଠାକୁରଙ୍କ୍ ପାଖରେ ପୂଜା ପାଇବେ ପୂଜା ହେଲା ପରେ ଗାଁ ରେ ଜନ୍ତା ହବ ଜନ୍ ଜ ପିଠା ହବ ଜନ୍ତା।
ଓ ପୁ ଠାକୁରଙ୍କ ପାଖରେ ଭୋଗ ଲାଗିଲେ ଯାଇନା କରାହବ ଆଉ।
ହଁ ନ ନେ ଏଇ ଖାଲି ବିରିି ପି ଚକୁଳି ପିଠା ପ୍ଲେନ୍ ପିଠା ଛଡ଼ା ଆଉ। ଖଳି ଧରା ହବନେଇ ଜନ୍ତା ହବନି କିଛି।
ହୁଁ ଯୋଉମାନେ ହଁ ଖଳି ଦିଅନ୍
ଆ ଆମେ ରଜରେ କିଛି କାକ୍ରା ଖଣ୍ଡେ କରିପାଇଲୁନା ପୋଡ଼ପିଠା କରିପାଇଲୁନା କଁ କାରିପାଇଲୁ ସେଇ ଇଟ୍ଲି ଆଉ ସେଇ ଚ ପ୍ଲେନ ଚକୁଳି ଏମ୍ କନୁ ଆଉ।
ତାପରେ ଏ ବର୍ଷ ରଜ୍ ଜରେ ଜିଏ ଖରା ବି ହେଲାନି କି ଲାଷ୍ଟ୍ ରଜ ଦିନ ଯେ ବର୍ଷା ଏଲା ଏ ବର୍ଷ ତ ଖରା ହେଲା ରଜରେ କିଏ ପିଠା ପଣା କରିକି ଖାଇଚି।
ହାଁ ସେୟା ବା।
ହୁଁ।
ଖରା ହେଲା ପଛରେ ପେ ହେଲା ଭଲ ପାଗ। କିନ୍ତୁ ରଜରେ ଖରା ହେଇଗଲା।
ହୁଁ।
ଆଉ ତମର ହେଲାନା ପିଠାପଣା ସିଆଡ଼େ।
ହଁ ଆମର କରନ୍ତି ଯେ, କିନ୍ତୁ ଏ ଯୋଉ ଖରା ଗରମରେ ଆମର ପିଠାପଣା କିଛି କରିନୋଉ। ହୁଁ ହଁ ପ୍ରବଳ ଖରା ହେଲା ନା। ଫାଷ୍ଟ ତାପରେ ରବିବାର ବି ରଜ ପଡ଼ିଥିଲା, ରବିବାର ଦିନ ଆଇଁଷ ମାଇଁଷ ହେଇଥିଲା ଘରେ। ଆଉ ସୋମବାର ତ ସଂକ୍ରାନ୍ତି ଘରେ ଆଇଁଷ ହବନି। ମଙ୍ଗଳବାର ତ ମଙ୍ଗଳବାରରେ ଆଇଁଷ ହବନି।